ହଁ
ହଁ କଂ କରୁଚ।
ମୁଁ ବସିଥିଲି ଆଉ କହୁନୁ।
ହଁ କଂ ସୁୁଲି ଏବେ କଣ ଗାଁକୁ ପଳେଇଚ।
ହଁ ପା ଆମ ଗାଁକୁୁ ଟିକେ ପଳେଇ ଆଇଚି।
ହଁ ଜେଜେମାଙ୍କର ସେ ଯୋଉ ଖବର ଶୁଣିକି
ହଁ ଜେଜେମା ଚାଲିଗଲେ ତ ସେଇ ଇଏରେ ଆମେ ଟିକେ ଗାଁକୁ ପଳେଇ ଯାଇଚୁ।
ହଁ କେବେ ଗଲେ?
ହିଁ ଆଉ ତମର ତ ଶୁକ୍ରବାର ଦିନ ଆଉ। ଦିନ ତିନିଟା ପଚାଶ ପାଖାପଖି ଗଲେ ଆଉ।
ଓହୋ ସବୁ ସମସ୍ତେ ସବୁ ଯାଇଛ ଭାରି ନାଇଁ ସେଇଠିକି?
ହଁ ସମସ୍ତେ ପଳିଆଇଥିଲେ।
ଆଉ ସବୁ ସେଠି କେମିତି ପରିବେଶ ସବୁ କେମିତି ଅଛି ସମସ୍ତ ଲୋକ। କେମିତି ଅଛନ୍ତି?
ହ ହଁ ଭଲ ଗାଁ ତ ପରିବେଶ ଭଲ ସେଦିନ କିନ୍ତୁ ଘର ଲୋକ ସବୁ ସବୁ ସମସ୍ତଙ୍କ ମନ ଦୁଃଖ ଟିକେ ଥିଲା ଯାହା ବି ହେଲେ ଜେଜେମା ସ ସମସ୍ତ ବଡଲୋକ ଘରର ଆଉ ସମସ୍ତ ଦୁଃଖରେ ଥିଲେ ଦୁଃଖ ପ୍ରକାଶ କରୁଥିଲେ ସବୁ। ସେଦିନ ରାତି ରାତି ଆମେ ଜେଜେମାକୁ ତାକୁ ନେଇ ଆମ ଗାଁରେ ଟିକେ ଅ ଯାହାବିହେଲେ ତାଙ୍କୁ ଖାଇବାକୁ ଦେଇ ଦେଇଥିଲି ଯେ ବୁଲିବାକୁ ହବ ନାଁ। ତାପରେ ଆମେ ପୁରୀ ପଳେଇଲୁ ସ୍ବର୍ଗ ଦାରକୁ। ହଁ ସ୍ବର୍ଗ ଦ୍ଵାର ଯାଇଁକି ସେଠି ସବୁ କାମ ସାରିକି ଆମେ ଆସିଲୁ ଆଉ ଆଶୁ ଆଶୁ ରାତି ଚାରିଟା ହେଇଗଲା ଆଉ।
ହୁଁ ସେଠି ଟିକେ ସମୟ ଲାଗିଲା ବୋଧେ?
ଆସା ରହିଛି ତମକୁୁ ଦି ଘଣ୍ଟା ତିନି ଘଣ୍ଟା ଭଳିଆ ଲାଗିଲା ଆଉ।
ଆଛା ଆଛା ଆଉ ଏବେ ସବୁତ ସ କଣ ଖାଇବା ପିଇବା କେମିତି କଣ ଚାଲିଛି?
ମୁଁ କାଲି ଗୋଟେ ଦିନ ଆମ ପାଖରେ ଥିଲା ଯାହା ବାହାର ଖାଇବା ଟିକେ ଖାଇଥାନ୍ତୁ ଆଉଥ ବାହାର ଖାଇବା ଖାଇ ହବୁନି କାଲି ଟିକେ ସେଥିଜୋଗୁ ଭଲସେ ବରା ବରା ସବୁ ମିଚକର୍ ଫିକର୍ ଚା ଫା ସବୁ ଖାଇଦଥିଲୁ। ଆଉ ଏବେ ତ ବୋହୁତ ନୀତି ନିୟମ କଣ ବାହାର ଖାଇବା ଛଣାଛଣି ଖାଇହବନି ଆଉ ବାହାର ଖାଦ୍ୟ ଖାଇହବନି କିଛି। ଆଉ ଆମର କ୍ଷୀର ଫିର କିଏ କ୍ଷୀର ଜାତୀୟ କିଛି ଖାଦ୍ୟ କୌଣସି ଜିନିଷ ଖାଇହବନି ବିରି ଜାତୀୟ ଜିନିଷ କିଛି ଖାଇହବନି। ଏମିତି ବୋହୁତ ନିତି ନିୟମ ଅଛି। ତ ପ୍ରାୟତଃ ଚୂଡାଚକ ଚୂଡ଼ା ଚକଡା ଖାଉଛୁ ଆଉ।
ଏବେ ତ ସବୁ ସାଧା ଯାହା ଖାଇବ ଆଇଁଷ ବି ଖାଇବନି ପିଆଜ ରସୁଣ ବି ଖାଇବନି ସେମିତି ସବୁ ଏକ୍ଷୀ ଆଁ ସବୁ ସାଧା ଦୀର୍ଘ ଭୋଜନ ଯାହା କରିବା ଆଉ।
ହଁ ଆଉ ତ ସିଜା ଆଉ।
ସିଜା ଖାଇବ ଠିକ୍ କଥା ଠିକ୍ କଥା।
ଆଉ ରାତିକୁୁ ଯାହା ସକାଳୁ ସକାଳୁ ଦିନ ସାରା ଯହା ଏମିତି ଜଳଖିଆ ଫଳଖିଆ ସିଆଡେ ଯିବ ଆଉ ସିଧା ରାତିରେ ଯାଇକି ନା ସମସ୍ତେ ଆସିଲେ ବସିକି ଭାତ ଡଲମା ସିଜା ଡଲମା ଯାହା ହୋଉ ହେଇଥିବ ସେଆକୁ ଖାଇବୁ ହଁ। ହଁ ତେଲ ବି ପଡେ ନା। ଯାହା ସାଧା ଖାଦ୍ୟ।
ଖାଇବ ଯାହା ଆଉ ନା।
ହୁଁ।
ଆ ଚଉଦ ଦିନ ପାଳନ କରିବ ନା ନ ଦଶ ଦିନ ବେଳକୁ ତ ସବୁ ଶୁଣେ କାମ ସବୁ ସରିଯାଏ ଏମିତି ସବୁ ଥାଏ। ଦଶ ଦଶ ପରେ ଖାଇପାରିବ।
ଦଶ ପରେ ଖାଇପାରୁ ଦଶର ଦିନ ବି ଆମର ବନ୍ଧୁ ବାନ୍ଧବ ଘର ଭୋଜି ହବ।
ଭୋଜି ତ ଏଗାରରେ ହୁଏ।
ନାଇଁ ଦଶ ଦିନ ବି ହଁ ବନ୍ଧୁ ବାନ୍ଧବ ଯେତିକି ଥାଆନ୍ତି କେବଳ ସେଇମାନଙ୍କ ପାଇଁ ଯାହା ସବୁ ହୁଏ ମାନେ ଦଶ କାମ ସରିଲା ପରେ ଯୋଉ ଖାଇବେ ସମସ୍ତେ ଏଇ ଯୋଉ ପୁରୀ ଫୁରୀ ଡାଲମା ଆଉ ଆଉ କିଛି ବି ଏମତି ହୁଏ ଖିଆପିଆ କରାହୁଏ। ଏଗାରରେ ବଡ଼ ଆକାର ପୁରା ଭୋଜି ହବ ସବୁ ଲୋକ ଆସିବେ ଗାଁ ଗାଁ ଲୋକ ଗାଁର ସବୁ ମ ଆଉ ବନ୍ଧୁବାନ୍ଧବ ଯାହାର ଯିଏ ସବୁ ରହିଲେ ସବୁ ଗାଁର ସାହିର ଲୋକ। ହଁ
ଠିକ ଅଛି ଠିକ ଅଛି। ଆଉ ଗାଁର ଗାଁକୁ ତ ତମେ ଗଲ ଏପଟ ସବୁ ଘର ଘର ସବୁ ବନ୍ଦ ବାନ୍ଦ କରିକି ଗଲ ନାଇଁ?
ହଁ ସବୁ ଘର ଫର ବନ୍ଦ ସବୁ ଜିନଷ ଫିନଷ ବି ସଜାସୁଜି ରଖାହେଇକି କବାଟ ଫବାଟ ଦେଇକି ସବୁ ଆସଚୁ କଣ କରୁ
ଗାଁରେ ସବୁ ଗାଁ ପରିବେଶ କେମତିଆ ମାନେ ଉଁ ସହରଠାରୁ କେମିତି ପରିବେଶ?
ଗାଁ ପରି ପରିବେଶ ଭଲ କିନ୍ତୁ ଗରମଟା ଗରମ ଭଳିଆ ପୁରା ହୋଉଚି ପ୍ରବଳ ଗରମ। ହଁ ବୋହୁତ ଜୋରେ ଗରମ।
ଗାଈ ଫାଇ ଗାଈ ଫାଇ ଅଛି ତମ ଗାଁରେ?
ହଁ ଗାଈ ଦୁଇଟା ଆମର ଦାଦା ରଖିଛନ୍ତି। ହୁଁ ଜଣକର ନା ଚାନ୍ଦି। ଦିଟା ଗାଈ ବଡ ବଡ ଗାଈ ଦିଟା ତାଙ୍କର ବାଛୁରୀ ଫାଛୁରୀ ବି ଅଛନ୍ତି।
ନା କଣ କୋହୁଥୁଲୁ?
ଜଣକ ନାଁ ଚାନ୍ଦିନୀ ସିଏ ଟୋଟାଲ ଆମ ଗାଁରେ ଫେମସ୍।
ଚାନ୍ଦିନି ଯୋଉ କଣ ଅ ସ୍ ଦେଖିବାକୁ କେମତିଆ?
ସିଏ ଆଉ ପୁରା ସୁନ୍ଦର ଦେଖିବା ତା ଶିଙ୍ଗ ଫିଙ୍ଗ ଅଛି ସବୁ ଲୋକ ତାକୁ ଦେଖିକି ଯାଆନ୍ତି ବାଟରେ ଗଲାବେଳେ ସେ ଏପଟେ ଚରିବାକୁ ଯାଏ ଆମେ ବି ଯାଇଥିଲୁ ତାକୁ ଘାସ ଚରେଇବାକୁ। ଯାଇଁକି ବିଲରେ ବାନ୍ଧିକି ଆସଚୁ। ସେ ପୁରା ବିଲକୁ ଯାଉ ଯାଉ ପୁରା ମିସିକିରେ ଯୋରସେ ଦୌଡାଦୌଡି ହୋଉଚନ୍ତି। କେତେଦିନି ହେଲାଣି ଯାଇନଥିଲେ ଘାସ ଖାଇବାକୁ ଆଜି ଯାଇଚନ୍ତି ଘାସ ଖାଇବେ। ମନ ଶାନ୍ତି କରିକି ତାପରେ ଆମେ ଯିବୁ ନେଇକି ଆସିବୁ ଆଉ।
ହୋଉ ଏବେ ଚରେଇବାକୁ ଗଲ ଚାରଟା ଚାରଟା ବେଳକୁ ଯିବ ଆଉ ଆଣିବ
ହଁ ହଁ ଚାରଟା ବେଳକୁ ଯିବୁ ନେଇକି ଆସିବୁ।
ଆଚ୍ଛା ଆଚ୍ଛା ତାହେଲେ ଏସବୁ କଥା ନାଇଁ ଆଉ ଗାଁରେ ସବୁ ତମର ଗାଁରେ ନିଜ ଘର ନାଇଁ।
ହଁ ଗାଁରେ ନିଜ ଘର ଆଉ।
ଫୁଲ ଫୁଲ ଗଛ ଆ ସବୁ ଥିବ ତ ଗାଁରେ ତ ବହୁତ ଗଛ ଫଛ ଥାଏ।
ହଁ ଗଛର ଏଠି ଅଭାବ ନାହିଁ ଫୁଲ ଗଛ ନଡିଆ ଗଛ। ଆଉ ଆମ୍ବ ଗଛ ପିଜୁଳି ଗଛ ସବୁ ବହୁତ ଗଛ ଅଛି। ଗଛର କିଛି ଏଠି ଅସୁବିଧା ନାହିଁ।
ଆଉ ପାଣି ଫାଣି ସୁବିଧା ସବୁ ଅଛି ଠିକ୍ ଠାକ୍? ବିଜୁଳି
ଇ ପାଣି। ପାଣି ବି ତ ଟିକେ ଗାଁରେ ଜାଣିଥିବେ ତାଙ୍କର ଟାଇମ୍ ଟୁ ଟାଇମ୍ ଗୋଟେ ଆସେ।
ସମୟ ଠିକ ସମୟ।
ହଁ ସେ ଗୋଟେ ସମୟ ଥାଏ ସେଇ ଟାଇମ୍ ସମୟରେ ସେ କେବଳ ଆସିବ ତା ପରେ ବନ୍ଦ ହେଇଯିବ ପୁଣି ସନ୍ଧ୍ୟା ବେଳକୁ ଆଉ ଗୋଟେ ସମୟରେ ଆସିବ ପୁଣି ବନ୍ଦ ହେଇଯିବ।
ଆଚ୍ଛା ଏମିତି ନାଇଁ।
ହୁଁ।
ଆଉ ଖା ପିଆ ଠିକ୍ ଚାଲିଚି?
ଖା ପିଆ ତ ସେଇ ପିଜା ଆସୁଛି ଯାହା ଖାଇବାକୁ ତ ପଡୁଛି ଆଉ କଣ କରି ହବ।
ହଁ ସେଠିକି ବିଜୁଳି ବିଜୁଳି ଟିକେ କିନ୍ତୁ ଏଇ ଯୋଉ ତମେ ଯୋଉ ସବୁ ଯନ୍ତ ତ୍ର ବ୍ୟବହାର କର ଯେମିତିକି ମୋବାଇଲ ଫୋନ ହଉ କି ଏଗୁଡ଼ା ସବୁ ଟିକେ ପାଉଛି ସବୁ ଠିକ୍? ଉଁ କଥାବାର୍ତ୍ତା ହେଇପାରୁଛ?
ହଁ ହଁ ଏ ଠିକ୍ ଠାକ୍ ଅଛି ସବୁ। ହ କଣ କହିଲୁ? ହଁ ଯାଇଥିଲୁ କାଲି ବି ଆଜି ଟିକେ ବୁଲାବୁଲି କରିଥିଲୁ। ବେଶି ଆଉ ଯାଇନି ପରଦିନ ଟିକେ କାମ କରିକି ଥକାଥକି ଲାଗୁଥିଲା। ହଁ। ହଁ ହଁ ହଁ ହଁ ହଁ।
ସେଇଥିପାଇଁ ଆଉ ନାଇଁ।
ହୁଁ ସେଇଥିପାଇଁ ବେଶି ଯାଇବି ନା। ତାପରେ ଯାହା ଟିକେ ଥକା ଥକି ଲାଗୁଚି ସୁଆ ସୁଇ ହେଇନି ଭଲସେ। ଦେଖିବୁ ଆଉ ଅଛୁ ତ କେତେଦିନ ବୁଲାବୁଲି କରିବୁ।
ବୁଲାବୁଲି କ ରିବ ଆଉ ହଁ ଆଉ ତୋର କଣ ପରୀକ୍ଷା ପରୀକ୍ଷା ଥିଲା କହୁଥିଲୁ ବା କଣ? ଏଇ ବାଇସି ତେଇସି ଆଡକୁ।
ହଁ ମୋର୍ ତ ପରୀକ୍ଷା ଥିଲା। କିନ୍ତୁ କଣ କରିବା ଏପଟେ ତ କାମ ବଢିଗଲା ଆଉ। ହଁ ଫସି ଯାଇଛୁ ଟିକେ ଆଉ ଯିବି ମୁଁ ଏଇଠୁ କ୍ୱା ତାପରେ କରିକି ଏଇଠୁ ସିଧା ଯିବି କଲେଜ୍। ଯାଇକି ପରୀକ୍ଷା ଦେଇକି ଆସିବି ପୁଣି ଯିବା ଆସିବା ଯିବା ଆସିବା ଚାଲିବ ଆଉ କିଛି କରିହବନି। ମୋର କଲେଜ ଯାଇ କଟକ ଟାଙ୍ଗି ଆଡେ।
ଓ ହୋ ସେ ଗାଁଠୁ ତଥାପି ଯିବାକୁ କେତେ ମାନେ ଲାଗିବ?
ହୁଁ ପାଖପାଖି ଦେଢ ଘଣ୍ଟା ଲାଗିବ ଆଉ।
ଦେଢ଼ ଘଣ୍ଟା ଲାଗିଯିବ ନାଇ ଏ ଖରାରେ ଗରମ ରେ ବି ଯି ଯିବା ଆସିବା ଭାରି କଷ୍ଟ।
ପଡ଼ିବ ଆଉ କଣ କରିବ।
ସେଥିରେ ବି ଖାଲି ବାହାର ଜିନିଷ ବି ଖାଇବ ନି ଘରେ ଜିନିଷ ହିଁ ଖାଇବ।
ବାହାର ଜିନିଷ ଖାଇ ହେବନି କିଛିନାହିଁ ଆଉ କଣ କରିବ? ପରୀକ୍ଷା ସମୟରେ ଏମିତି ହେଲା। ଅସୁବିଧା ହେଇଯାଇଛି ଆଉ।
ତୋର ସବୁ ଲଗାତାର ପରୀକ୍ଷା ନା ଦିନେ ଛାଡି ଦିନେ?
ନା ମୋର ଦିନେ ଛାଡି ଦିନେ ଅଛି ପୁରା ଅଧା ଦି ସ
ଦି ସପ୍ତାହ ଭଳିଆ ଅଛି ନାଇ? ୟେ କାମ ସରିଲା ବେଳକୁ ତୋ ପରୀକ୍ଷା ବି ସରିବା ଉପରେ।
ହଁ ଏ ସରିବ କାମ ସେତେବେଳ କୁ ଆଉ ଗୋଟେ ଦି ଦିନ ଥିବ ପରୀକ୍ଷା।
କୋଉ କୋଉ ତାରିଖ ଅଛି କହିଲୁ?
ମୋର ତେଇଶି ରେ ଅଛି ପଚିଶି ରେ ଅଛି। ସତେଇଶି ରେ ଅଛି ଅନତିରିଶ ରେ ଅଛି। ଏବେ ତୋ ଜୁନ୍ ମାସ ସରିଲା ଜୁଲାଇ ଏକେ ଦୁଇ, ତିନି, ଚାରି ତାରିଖ ରବିବାର ପଡୁଛି ନା କଣ ମୁଁ ପାଞ୍ଚ, ଛଅ ଏମିତି ଅଛି ଆଉ।
ଇଏ ଏକ, ଦୁଇ, ତିନି ପୁରା ଲଗାତାର ପଡ଼ିଯାଉଛି।
ସେଗୁଡା ଆମର ଅଛି ଲଗାତାର ରଖିଛନ୍ତି ଆଉ।
ହୁଁ। ହଁ ଯାଇକି ପଢ଼ାପଢ଼ି କର ଯାଇକି ଦେଇକି ଆସିବ ଆଉ। ତୋ ଦେ ପରୀକ୍ଷା ଟା ନା ଆପଣ
ହଁ ପରୀକ୍ଷା ତୋ ଯାହା ବି ହେଲେ ଯିବାକୁ ପଡ଼ିବ।
ଯିବା କୁ ପଡିବ ଯାହା ବି ହଉ।
ହୁଁ ହଁ ଏକେଲା ଯିବି ଆଉ କଣ କରିବି।
ଏତେ ବାଟ ଗାଡ଼ି ନେଇକି ଯିବୁ ଏକେଲା ନା ଆଉ ତୋ କେହିଁ ଯିବୁ
ନା ଆଉ କିଏ ଯିବ ମୋର ତୋ ପରୀକ୍ଷା ରହିଲାନି ତିନି ଘଣ୍ଟା। ଆଉ ମୋ ପାଇଁ ସେଠେ ଯାଇକି କିଏ ପୁଣି ବସିବ କ କହିବ?
ହଉ କିଛି ନାଇ ତୁ ନ ହେଲେ ଦେଖିବୁ ଏଠି ମନା କରିଛନ୍ତି ନା ସେଠୀ ଯଦି ଭୋକ ସାଧା କଣ ଦେଖିକି ଖାଇ ଦେବ ହ ଆଛା।
ଦେଖିବା କଣ କଣ ସବୁ ବୁଝି ବାଜିକି ଯିବୁ ହେରି।
ଏଠି ତୋ ଆଣିବାକୁ ମନା କରିଛନ୍ତି ନା ଦୁନିଆ ହୁଁ ଯାହା ହେଲେ ବି ଏଠି ବଡ଼ ବଡ଼ ଲୋକ ତମର ସେଠୀ ତୋ
ହଁ ସେଇତ।
ଦେଖିବ ସେଠୀ ଦେଖିବ ଆଉ ସେଗୁଡା ସବୁ ବେଳେ ବି ଚୁଡ଼ା ଫୁଡା ଖାଇଲା ବେଳକୁ ଭଲ ଲାଗୁ ନଥିବ।
ସେ ଆଉ ଜମା ଭଲ ଲାଗୁନି ସେ ସବୁ ବେଳେ ଖାଇବା।
ରାତିରେ ତ ଭାତ ଖାଇହେଇଯିବ ହଁ ମାନେ ତମେ ଦିନ ସାରା ଭଲସେ ଖିଆପିଆ ନ ଥିବ ରା ରାତିରେ ଭାତ ଖାଇ ହେଇଯିବ କିନ୍ତୁ ୟେ ଚୁଡ଼ା ଫୁଡ଼ା ଚକଟା ଚକଟି କେତେ ଦିନ ମାନେ ଚିପିରା ଯିବ ଖାଇବାକୁ।
ଖାଇ ହବନି ତ।
ଆମର ବି ହେଇଥିଲା ଯେ ମୁଁ ଜାଣିଚି। ଭାରି ଚିଡି ଲାଗେ ମତେ ତୋ ବାନ୍ତି ଉଠେଇଆସେ ତାକୁ ମତେ ଦି ଚାମଚ ନେଇଥିବି ଆଉ ତିନି ଚାମଚ ମୋର ବାନ୍ତି ଉଠେଇ ଆସିବ।
ସେଇକଣ ମିଠା ଫିଠା ଗୁଡା ଏତେ ଖାଇ ହୋଉନି। କଣ କରିବା ଖାଇବାକୁ ପଡିବ।
ହଁ ଏ ବିସ୍କୁଟୁ ଫିସ୍କୁଟୁ ଏମିତିଆ ଖା ଯାହା ଆଉ ତ କଣ କରିବ। ହେଡା ତ ପୁଣି ଭା ରି ଇଏ ଆଉ। ଏଗାରେ ଯାଇକି ତାହେଲେ ଭୋଜି ନାଇଁ? ଦଶରେ ପୁରୀ ଡାଲମା ହବ।
ହଁ।
ଠିକ୍ ଠିକ୍ ଏଗାର ସଇଲା ପରେ? ତମେ ସବୁ ଛୁଆଁ ଛୁଇଁ କରିପାରିବ ସମସ୍ତଙ୍କୁ ତମର ଗାଧୁଆ ଧୁଇ ସବୁ ଚାଲିବ ଆଉ।
ଦେଖ ନି ସେ କଣ କହୁଚି? ମୁଁ ଟିକିଏ
ସବୁ ସରିଲା ପରେ ବାର ବେଳକୁ ବୋଧେ ଦଶରେ ତ ସବୁ ଛୁଆଁ ଛୁଇଁ ହେଇପାରିବ ଆଉ।
ହଁ ଦଶରେ ସବୁ ଛୁଆଁଛୁଇଁ ହବ ଆଉ।
ଠିକି ଆଉ ତାପରେ ଏକାଥାରେ ତମେ ଘରକୁ ଆସିଲା ବେଳକୁ ଫିର ବି ଚଉଦ ମେଳା ସାରିକି ଆସିବ ନାଇଁ?
ହୁଁ।
ତମର ଯୋଉ ଏଗାରର ଭୋଜି ରାତିରେ ହବ ନା ଦିନରେ ହବ?
ଏଗାର ଭୋଜି ଦିନ ବେଳେ ହବ।
ଦିନ ବେଳା ହବ ନାଇଁ ଗରମରେ ଦେହ। ହଁ କରିଦିଅ ସେ ବି ଆଜି ଏବେ ଆଜି କାଲି ତ ପାଗ ଯେମିତି ହୋଉଚି। ଠିକ୍ ଚାରିଟା ପାଞ୍ଚଟା ବୋଳୁକୁ ବର୍ଷା ପୁରା। ହଁପା ବହୁତୁ ବର୍ଷା ହୋଉଛି ମଝିରେ ତ ଆମେ ଯୋଉଠି ରହୁ
ଆଉ ସେତ ବର୍ଷା ହୋଉଛି ଆଉ କଣ କରିବା ସେଇ ପାଇଁ ଦିନ ବେଳା ହବ ଆଉ।